ହ୍ୟାଲୋ।
ନମସ୍କାର, ନମସ୍କାର। ଭଲ ଅଛନ୍
ନମସ୍କାର, ନମସ୍କାର, ଶୁଭ ସକାଳ। କୁହନ୍ତୁ, କଣ କହୁଛନ୍ତି?
ଶୁଭ ସକାଳ, ଶୁଭ ସକାଳ। ମୁଁ ଆଉ କଣ ମୋର, ଏବେ ନା ପୁରା ଗାଁ କଥା ମନେ ପଡୁଥିଲା। ମାନେ ଆପଣ ମତେ ଠିକ୍ କଥା କହିଥିଲେ। ଆପଣ ମତେ କିଛି ବର୍ଷ ଉମ୍ ପୂର୍ବରୁ କହିଥିଲେ, କି ଦେଖିବେ ଆପଣ ଆଉ କିଛି କିଛି ଦିନ, ମାନେ କିଛି ବର୍ଷ ବୁଢ଼ୀ ହେଲା ପରେ ଆପଣଙ୍କୁ ସହର ଛାଡିକି ଗାଁକୁ ଗାଁ କଥା ମନେ ପଡିବ। ଆଉ ସତ କୁ ସତ ମୋର ଗାଁ କଥା ବହୁତ ମନେ ପଡୁଚି। ଗାଁରେ ସେ ପ୍ରାକୃତିକ ବାୟୁ ହେଲା, ସେ ଖାଲି ପାଦରେ ଗାଁ ରାସ୍ତାରେ ଯି ଚାଲିବା ହେଲା ମାନେ ଗାଁର ସେଇ ଛୋଟ ଛୋଟ ପନିପରିବା ଯୋଉ ଆମେ ଲଗେଇଥାନ୍ତି ବାଡିରେ ସେ ଖାଇବା ହେଲା ଧାନ ହେଲା, ଗାଁ ରେ ସେମିତି ବୁଲିବା ସେଇଟା ହେଲା ଯେତେ ଅପରିଷ୍କାର ନୁହଁ ସେଇଟା ତ ପୁରା ମାନେ ଆମେ ଗାଁ ଟାକୁ ଅପରିଷ୍କାର ଭାବିକି ସହର ଟାକୁ ପରିଷ୍କାର ଭାବୁଥିଲେ ହେଲେ ମୁଁ କହିବି ଓଲଟା। ସହର ଓଲଟା ଆମକୁ ସବୁଯାକ ବିଷାକ୍ତ ଜିନିଷ ଦଉଛି ବିଷାକ୍ କ୍ତ ବାୟୁ, ବିଷାକ୍ତ ରାସ୍ତା, ସବୁ ବିଷାକ୍ତ ପାଣି କିନ୍ତୁ ଗାଁ ଆମକୁ ସବୁ ପ୍ରାକୃତିକ ଶୁଦ୍ଧ ଜିନିଷ ଦଉଛି ଯୋଉଟା କି ଆମର ଦେହ ଖରାପ କେବେ ବି ହବ ନାହିଁ। ହେଲେ ମାନେ ଲୋକ ବୁଝୁନାହାନ୍ତି। ପଇସା ପାଇଁ ଲୋକ ସହର ମୁହାଁ ହେଲେଣି ଆଉ। ନା କଣ ଆପଣଙ୍କୁ ଆପଣଙ୍କ ଗାଁ ବିଷୟରେ କଣ ମନେ ପଡ଼ୁଛି ସବୁ କହିଲେ?
ମାନେ ଦେଖନ୍ତୁ ଆ ମୁଁ ତ ଗାଁରେ ଜନ୍ମ ହୋଇଛି ସେ ଗାଁ ଇସ୍କୁଲରେ ପାଠ ପଢ଼ିଛି। ଦେଖନ୍ତୁ ଗାଁରେ ଆମେ ଯାହା ମିଳିବା ଆମେ ଖାଇଦଉ। ସେ ଖାଇବାରେ କିଛି ଆମର ବାଗ ବାଛ ବିଚାର ନଥିଲା। ଗାଁର ଚଳଣି ଆମକୁ ଏତେ ବଢ଼ିଆ ଲାଗେ ବିଶ୍ୱାସ କରିପାରିବେନି। ଆଜି ସହରକୁ ମଣିଷ କାହିଁକି ଆସିଲା? ଅଭାବ ସବୁ ଲୋକଙ୍କୁ ଦେଖାଇଲା, ପଇସା ପତ୍ର ସର୍ଟେଜ୍ ହେଲା ଲୋକ ଚଳି ପାଇଲେନି, ତାପରେ ପିଲାମାନେ ପାଠ ପଢ଼ିଲେ, ଚାକିରି ବାକିରି ଖଣ୍ଡେ ପାଇଲେ। କେଉ ପିଲା ପ୍ରାଇଭେଟ୍ କମ୍ପାନୀରେ ବି କାମ କଲେ ତେଣୁ ସେମାନେ ସବୁ ବାହାରକୁ ଆସିଲେ। ନହେଲେ ପିଲା କାହିଁକି ଆସିଥାନ୍ତେ? ତା ଛଡ଼ା ଏ ସହର ବଜାରରେ ଆସି ରହିଲା ପରେ ଦି ପଇସା ନେଇକି ଘରେ ଟିକେ ଭଲରେ ଚଳିଲେ। ନହେଲେ ଆଗରୁ ପିଲାଦିନେ ମୋର ମନ ଅଛି ଚଳିବା ପାଇଁ ଭାରି କଷ୍ଟ ହୁଏ ଆଜ୍ଞା। ବୁଝିଲେ କି? ତେଣୁ କଣ କରାଯିବ, ତେଣୁ ଏ ଗରିବ ଲୋକମାନେ ବାଧ୍ୟରେ ପଡ଼ିକି ଅସି ଏଠି ବିଭିନ୍ନ ପ୍ରକାର କାମ କରି ଦି ପଇସା ଇନକମ୍ କଲେ ଚଳିଲେ। ବୁଝିଲେ କିି?
ହଁ ମୁଁ ବୁଝିଲି। ମୁଁ ଆପଣଙ୍କ ସ୍ତ୍ରୀଙ୍କୁ କହିବେ କି ମୋ ପାଇଁ ମଧ୍ୟ ଚାହା ଟିକେ ରଖି ଖିବେ, କାରଣ ମୋର ବି ସେଇ ଗାଁ ଭଳିଆ ନାଲି ଚାହା ପିଇବାକୁ ବହୁତ ଭଲ ଲାଗେ। ଆଉ ମୁଁ କହୁଚିଲି କି ଗାଁ ରେ ଦେ ଖନ୍ତୁ ଏଠିତ ଆମେ ସବୁ ପାଣି ମିଶା କ୍ଷୀର ପାଇଲେ। ଗାଁ ରେ କିନ୍ତୁ ମାନେ ଗାଈରୁ ସାଙ୍ଗେ ସାଙ୍ଗେ କ୍ଷୀର ଆଣିବେ କିଛି ମାନେ ଗୋଟେ ବୁନ୍ଦା ମଧ୍ୟ ପାଣି ଗୋଟେ ବୁନ୍ଦା ମଧ୍ୟ ପାଣି ସେଥିରେ ମିଶେଇବେନି ସେମିତି ଦେବେ ସେ କ୍ଷୀରର ବାସ୍ନା ମଧ୍ୟ ଅଲଗା ଆଉ ସେ କ୍ଷୀର ଏତେ ମିଠା ଲାଗେ ଆପଣ ତ ଜାଣିଥିବେ ଆଉ ଗାଁ ବିଷୟରେ ମୁଁ ଆଉ କଣ କହିବି ଆଉ ଅଲଗା।
ତମେ ଗାଁରେ ଏ ମାଛ ଯେମିତି ଆଖୁ ଚୋପାରେ ଆମେ ପାଉ ଗାଁରେ ଲୋକମାନେ ଦେଶୀ ଗାଈକି ରଖୁଛନ୍ତି। ବୁଝିଲେ କି? ଦେଶୀ ଗାଈ ଦେଶୀ ଗାଈର କ୍ଷୀର
ହଁ ଦେଶୀ ଗାଈର କ୍ଷୀରତ ପୁରା ମତେ ବହୁତ ପସନ୍ଦ କାହିଁକିନା ସେ କ୍ଷୀରର ମାନେ ଉପରେ ଏତେ ମୋଟାର ସର ବସିଥିବ ଆଉ କୁହନ୍ତୁନି। ହେଲେ ଆଜିିକାଲି ସହରର କ୍ଷୀରରେ ସର, ସର ତ ନୁହଁ ସେଇଟାତ ଧଳା ପାଣି ଭଳିଆ ହିଁ ମତେ ପୁରା ଲାଗୁଛି। ଖାଲି ମନ ବୁଝିବା ପାଇଁ ଆମେ ଟିକେ ଏମତି ଆଁ ଛତୁଆ ଗୋଳିକି ହେଲା, କି ଛୁଆ ମାନେ ଏମିତି ସେରେଲାକ ଖାଇଲେ କି ମାନେ ଏମିତି ଛୁଆ ମାନେ ଓଡ୍ସ୍ ହେରିକା ଯୋଉ ଗୋଳେଇକି ଆଜିକାଲି ଟିକେ ରଙ୍ଗରେ ଖାଉଛନ୍ତି ସେଇଟା ନହେଲେ ଏମିତି ଆଁ ହୁଏ ସେଇଟା ମାନେ ଆଜିକାଲି ଆଉ ସେ ସ୍ଵାଦ ଗାଁ ଭଳିଆ ନାହିଁ ହିଁ ଆଉ ଏବେ ତ ଗାଁରେ ବି ମାନେ ପଇସା ଲୋଭରେ ବିକ୍ରି କରିବେ ବୋଲି ଏତେ ମାତ୍ରାରେ ଏ ମାନେ ମିଶେଇଲେଣି ପାଣି ଆଉ କଣ କହିବି। ଆପଣଙ୍କ ଘରେ ଗାଈ ଥିଲା ଆପଣ ଗାଈର କ୍ଷୀର ଖାଇଛନ୍ତି?
ମୋର ଗୋଟେ ମନେ ଅଛି ମୋ ବାପାବୋଉ ଗୋଟେ ଗାଈ ରଖିଥିଲେ। ଦେଶୀ ଗାଈ ଗୋଟେ ଏବେ ସିନା ଜର୍ସି ଫର୍ସି ଦୁନିଆ ଗାଈ ରଖୁଚନ୍ତି ଆମ ଗାଈମାନେ ସବୁ ଗାଁରେ କଣ ଖାଆନ୍ତି ଦେଶୀ ଗାଈ ଘାସ, କୁଟା, ନ ଆଉ ଯୋଉ ତି ବିରି ବିରିର ତି ଖାଆନ୍ତି।
ଆଉ ଏମ୍ ଟାଉନ ବଜାରେ କଣ ଜର୍ସି ଗାଈ ରଖଲେ କ୍ଷୀର ଖାଲି ଅଧିକା ପାଇଁ ସେମାନେ ଇଞ୍ଜେକ୍ସନ୍ ଦେବେ। ଆଉ ଦାନା ଚୋକଡ଼ ଦେଇକି ଖା-ଖୁଆନ୍ତି। କିନ୍ତୁ ଆମର ଯୋଉ ଦେଶୀ ଗାଈମାନେ ସେ କ୍ଷୀର ଖାଇବେ ଆଜ୍ଞା ସେଟା ଗୋଟେ ମାଟି ପାତ୍ରରେ ଗରମ ହେଇକି ପଡ଼େ ସେ ଆଉ ସେ କ୍ଷୀର ବୋହୁତ ଟେଷ୍ଟି ଲାଗେ ଆପଣ ବିଶ୍ୱାସ କରିବେନି ମୋର ପିଲାଦିନେ ମନ ଅଛି ଆମ ବୋଉ ସେ କ୍ଷୀର କରିଥିବ ସର ପଡ଼ିଥିବ ଆମେ ସବୁ ପିଲାମାନେ ସବୁ ଘେରି
ମତେ ସର ସର ଦେ ଖାଇମି। ତାକୁ ସରକୁ ଆମେ ଖାଉ ପ୍ଲସ୍ ବେଳେବେଳେ ଆମେ ଗରମ ଭାତରେ ବିଶ୍ୱାସ କ ଗରମ ଭାତ ପକେଇଦ କ୍ଷୀର ପକେଇ ଖାଲି ଭାତ ସେ କ୍ଷୀର ଏତେ ଟେଷ୍ ଟି ଆପଣ ଜାଣିବେନି ତା ଛଡ଼ା ଆଉ ଗୋଟେ ଜିନିଷ ବୋଉ ସବୁ ଆମର ଘିଅ ବନାନ୍ତି ଘିଅ ସେ ତା ଲହୁଣୀ କରିବେ ଦହି ବୁଲେ ଦହି ବି କରନ୍ତି ସବୁ ଖାଦ୍ୟ ସେତେବେଳେ ସ୍ତ୍ରୀଲୋକମାନେ ପ୍ରକୁତରେ ବୋହୁତ୍ ଖଟୁଥିଲେ ସେମାନେ ଗୋରୁ ରଖୁଥିଲେ। ଗୁହାଳ ସଫା କରୁଥୁଲେ, ଗୋବର ପାରୁଥୁଲେ, ଏଁ ଘଷିଫସି ତ ତିଆରି କରୁଥୁଲେ। ତେଣୁ ସେବେକାର ସ୍ତ୍ରୀ ଲୋକମାନେ ବୋହୁତ୍ କଷ୍ଟ କରୁଥୁଲେ କାରଣ ସେତେବେଳେ ପଇସାର ବୋହୁତ ଅଭାବ ଥିଲା। ଲୋକଙ୍କର ଧାନ ଚାଉଳ ଚାଷବାସ କରି ଯାହା ଇନକମ୍ ହବ ବିକିବାକି ତାକୁ ଚଳନ୍ତି। ହଁ ଏବେ ଟାଉନ ବଜାରରେ କଣ ସବୁ ପିଲାମାନେ ଆଇଲେ ଲୋକମାନେ ଚାକିରି କଲେ କମ୍ପାନୀ ସବୁ ହେଲା ସେଇଠି ସବୁ କାମ କରି ଦିଇ ପଇସା ପାଇଲେ। ତେଣୁ ଲୋକ ହେଥିରେ ପଇସା ଦିଇ ପଇସା ଦେଖିଲେ କିନ୍ତୁ ପିଲାଦିନେ ସେତେବେଳେ ଆମେ ସେ ପଇସା ଏତେ ଦେଖି ପାରୁନଥିଲୁ। ଆମର ଚାଷବାସରେ ଯାହା ଇନ୍ କମ୍ ହୁଏ ଆମେ ଚଳୁ ଯାହୋଉ ଏ ପ୍ରକାର ଚାଲଚି ଆଉ। ବାନ୍ଧିବ ବୁଝିଲେ?
ହଁ। ନାଇଁ ଆପଣଙ୍କ ସ୍ତ୍ରୀଙ୍କୁ କୁହନ୍ତୁ କି ନାଲି ବଟନଟା ଚିପିଲେ ହିଁ ନାଲ ବନ୍ଦ ହେଇଯି ଯିବ ଗ୍ରୀନଟା ଚିପିଲେ ତ ଷ୍ଟାର୍ଟ ହବନା। ବୁଲୁ ସାର୍ ବି ଏଇ କଥାଟା ଭଲ ଭାବରେ ଜାଣିଚନ୍ତି। ମଟର କାଲି ଯେତେବେଳେ ଆସିଥିଲେ ସେ ଲୋକ ଲଗେଇଲା ବେଳେ କହିଗଲେ ଗ୍ରୀନଟା ଲଗେଇଲେ ଆରମ୍ଭ ହେବ ଯୋଉ ତାର କି ନାଲି ଲାଇଟ୍ ଜଳିବ ଆଉ ନାଲିଟା ଚିପିଲେ ବନ୍ଦ ହେଇଯିବ ଆପଣ ଆଉଥରେ ଆ ବୁଲୁ ସାରଙ୍କୁ ଅ କୁହନ୍ତୁ ସେ ବନ୍ଦ କରିଦେବେ ନହେଲେ ପାଣି ପଡିବ।
ଏ ରହ ସେଇଟା ସ୍ ଯୋଉ ଚାଲିବ ଆଉ ରେଡଟା ମାରିଲେ ଏଟା ବନ୍ଦ ହବ। ସିଏ ଜାଣିଚନ୍ତି ବୁଲିବାକୁ ଜାଣିଚନ୍ତି।
ହଁ ତଥାପି ବୁଲୁବାବୁଙ୍କ ସହିତ ଆ ଆପଣ ଟିକେ କଥା ହେଇଯାଆନ୍ତୁ କି ଗ୍ରୀନ୍ ଟା ଚିପିଲେ ସେଟା ଆରମ୍ଭ ହବ ଆଉ ନାଲି ଟା ଚିପିଲେ ବନ୍ଦ ହବ।
ସେଏ ତ ଜାଣିଥିବେ ଆଉ ମୁଁ କଣ ତାଙ୍କୁ କହିବି ମୁଁ ତ କିଛି ଜାଣିନେଇ ନା।
ହଉ ହଉ ହଉ କୁହନ୍ତୁ।
ତା ଇଏ ଗଲା ଗାଈ ରଖିକି ସବୁ ଯୋଉ କ୍ଷୀର ଫିର କଲେ ସବୁ ଖାଆନ୍ତି। ତେଣୁ ଉଁ କ୍ଷୀର ଛଡ଼ା ଦହି କରନ୍ତି। ତା ପରେ ସେ ଲହୁଣୀ କାଢ଼ି ତା ଦେହରୁ ଘିଅ କରନ୍ତି। ସେ ଘିଅ ରଖନ୍ତି ଆମର ଭା ତ ଦିନ ମାନଙ୍କରେ କିି ବର୍ଷା ଦିନରେ ସେ ଗରମ ଭାତରେ ଟିକିଏ ଘିଅ ଭାତରେ ପକେଇ ଦେ ଗୋଳିଇ ଦେମୁ ଆପଣ ବିଶ୍ୱାସ କରିବେନି ତିିି କହିବ ତୀକି ମାନେ ଆପଣ ଖାଲି ଭାତ ଖାଇଯିବେ କିଛି ତରକାରୀ ଦରକାର ପଡ଼ିବନି। ଆଉ ସେ ଘିଅ କାଢ଼ି ସାରିଲା ପରେ ସେ ଯୋଉ ମାଟି ଵଢ଼ାଟାକୁ କୋରିଦେବେ ସେ ଯୋଉ ତା ତଳେ ରହିଥିବ ତାକୁ ଆମେ ଭା
ହ
ବେଳେବେଳେ ସେମତି ସ୍କୁଲୁ ଆସି ଭାତ ଖାଇ ଦେଉ ଜାଣିଛନ୍ତି।
ହଁ ଆପଣ ଆପଣ ସେଇ କଥା କହୁଛନ୍ତି ଶୁଣନ୍ତୁ ମୁଁ ଗୋଟେ ମଜା କଥା କହୁଚି। ମତେ ତ ଆପଣ ଜାଣିଛନ୍ତି କି କ୍ଷିରି ଖାଇବାକୁ ବହୁତ ପସନ୍ଦ। ମୁଁ ଏବେ ଯାଏ ବି ଏତେ ଦେହ ଖରାପ ହେଲାଣି ଏତେ ମୋଟା ହେଲିଣି ତଥାପି ମାନେ ମତେ କ୍ଷୀରି ଏତେ ହିଁ ପସନ୍ଦ। ତ ମୋ ମାମା ମାନେ ମତେ ଯଦି କ୍ଷିର ଟା ଏବେ ପସନ୍ଦ ଭାବନ୍ତୁ ଯେତେବେଳେ ମୁଁ ଛୋଟ ଛୋଟ ଛୁଆ ହେଇଥିବି ଯେତେବେଳେ ଯୋଉ ଗେଣ୍ଡୁ ଭଳିଆ ହେଇଥିବି। ମାନେ ସେତେବେଳେ ତ ଛୁଆ ମାନଙ୍କୁ ମିଠା ଜିନିଷ ବହୁତ ପସନ୍ଦ ଚକୋଲେଟ ଖ୍ରୀରି ଏଗୁଡାକ ବହୁତ ପସନ୍ଦ ତ ମୁଁ ଯେମା ଭାତ ଖାଇବାକୁ ପସନ୍ଦ କରେନି ବୋଲି ମୋ ମାମା କଣ କରନ୍ତି ନା ସେ ଯୋଉ କ୍ଷୀର ଭାତ କ୍ଷୀର ଭାତ କୁ ତାକୁ ଚ୍ ଭାତକୁ ଚକୁଡିକି ତା ଦେହରେ କ୍ଷୀର ମିଶେଇକି ସମସ୍ତେ କଣ ଲୁଣ ମିସେଇକି ଖାଆନ୍ତି ମୋ ମାମା କଣ କରେ ନା ମତେ ଖାଲି ଭାତ ଖୁଆଇବା ଚକର ରେ ଭାତ ତାକୁ ଚକୁଡିକି କ୍ଷୀର ଦେଇଦେବେ ତା ଦେହରେ ଚିନି ପକେଇଦେବେ। ଆଉ ସେ ମିଠା ମିଠା ଲା ଆଉ ସେ ମିଠା ମିଠା ଲାଗିବ ତ ମତେ ଲାଗିବ କି ସତକୁ ସତ ମୋ ମାମା ବୋଧେ କ୍ଷିରି ହିଁ ମୋ ପାଇଁ ବନେଇଛନ୍ତି। ଆଉ ମୁଁ ପୁରା ଆରାମ ସେ ସେ ଭାତ ଖାଇଦିଏ। ଏମିତି ଏମିତି କରି କରିକି ନେ ଛୋଟ ବେଳୁ ବୋଧେ ମୁଁ ପ୍ରାୟ ଚତୁର୍ଥ ପଞ୍ଚମ ପଢିଲା ଯାଏ ମୋ ମାମା ସବୁବେଳେ ଏମିତି କରନ୍ତି ପୁରା ଦଶ ବର୍ଷ ପରେ ହିଁ ମୁଁ ଜାଣିବାକୁ ପାଇଲି କି ଏମିତି ହିଁ ମୋ ମାମା କରନ୍ତି ସେଟା କ୍ଷୀରିୀ ନୁହଁ। କାହିଁକି ନା ସେତେବେଳଠୁ ମୁଁ ଜାଣିଲି କି ଆକ୍ଚୁଆଲ୍ ଟେଷ୍ଟ କଣ ମାନେ ସ୍ଵାଦ ଟା କଣ। ଖିରି ଆଉ କ୍ଷୀର ଭାତ ଯୋଉ ଚିନି ମିଶା ରେ ତାର ଅଲଗା ଟା ବୁଝିଲେ ଏଇ କଥା ଟା ମତେ ଏବେ ବହୁତ ହସ ଲାଗୁଛି।
ତାମାନେ ପିଲାଦିନେ ମାମା ଆପଣଙ୍କୁ ଠକି ଠାକି କି ଭୁଆଁ ବୁଲଉଥିଲେ। ମାନେ ପିଲା ଯେମିତି ଅଛଟ କଲେ ଏଇରେ ଦେଖେ ଏଇ ଜହ୍ନ ମାମୁଁ ଏଇ ତାରା ଦେଖେ ଏଁ ଏଇ ବାୟ ବୁଢା ଆଇଲା ଏମିତି ସବୁ କହିକି ଠକୁଥିଲେ ଏ ଡରଉଥିଲେ ସେ ବି ଡରଉଛନ୍ତି ଆଉ କଣ।
ହଁ ଛୋଟ ଛୁଆ ଟା କିଏ ତ କିଛି କରିପାରିବେନି। ସେଥିପାଇଁ ଡରଉଛନ୍ତି ଆଉ ସେ ଡରଟା ଏଯାଏଁ ବି ରଖିଛନ୍ତି ଏଯାଏ ବି ଆମକୁ ସେମିତି ଡରଉ ଚନ୍ତି ହଉ ଛାଡନ୍ତୁ ମୁଁ ରଖୁଛି। ଆ ମୋ ପିଲାଦିନ କଥା ମନେ ପଡିଲା ତ ମୁଁ ବହୁତ ଖୁସି ହେଇଗଲି ରଖୁଛି।